ଆଗେ ନମସ୍କାର।
ନମସ୍କାର ଦିଦି ନମସ୍କାର କେମିତି ଅଛନ୍ତି?
ହୁଁ ଭଲ ଅଛି ଆପଣ କେମିତି ଅଛନ୍ତି?
ଓ ମୁଁ ବି ବୋହୁତ ଭଲ ଅଛି ଆପଣ ଖାଇ ସାରିଲେଣି?
ହଁ ହଁ ମୁଁ ଖାଇ ସାରିଲିଣି ଏବେ ପୁଣି ଛୁଆମାନେ ଖାଇବେ ପୁଣି ତାଙ୍କ ପାଖକୁ ଯିବାକୁ ପଡ଼ିବ ଏବେ ଦଶ ମିନଟ୍ ପରେ।
ଓହୋ ଯାହୋଉ
ଆଉ କଣ କୁହନ୍ତୁ।
ମୁଁ କହିଲି ଆଜି ଆଜି ମୁଁ ଆଜି
ଆଜ୍ଞା ଆଜ୍ଞା?
ମୁଁ କହିଲି ଆପଣ କଣ ଆପଣ କଣ ଖାଇଚନ୍ତି ଆଜି?
ମୁଁ ଆଜି ଗରମ ଭାତ, ମାଂସ ତରକାରୀ, ଡାଲମା ଇତ୍ୟାଦି ଖାଇଚି ଆଉ।
ଏତେ ଜଲ୍ଦି ଖାଇ ସାରିଲେଣି।
ଆଜ୍ଞା ଆଜି ଆମର ଶୀଘ୍ର ରୋଷେଇ ସରିଥିଲା ତେଣୁକରି ମୁଁ ଖାଇଦେଲି ଆଉ। ଆଜି ସେ ରବିବାର ଅଛି ଯେହେତୁ ମୋ ଶାଶୁ ଘରେ ଅଛନ୍ତି ସେ ଚାକିରି କରନ୍ତି ସବୁଦିନ ପଳାନ୍ତି ସେ ଟିକେ ଆଜି ରୋଷେ ଷେଇ କରିଦେଇଚନ୍ତି ମୁଁ ଟିକେ କାର୍ଯ୍ୟରେ ବ୍ୟସ୍ତ ରହି ଯାଇଛି ଛୁଆଙ୍କ ଖାଇବା ପିଇବା ବୁଝୁଚି ସିଏ ଟିକେ ଆଜି ମଧ୍ୟାହ୍ନ ଭୋଜନ ଅଁ ରାନ୍ଧି ଦେଇଚନ୍ତି ଆଉ।
ଦି ଯାହୋଉ ଆ ସମସ୍ତେ ମିଳିମିଶିକି ରୋଷେଇ କରିଦୋଉଛନ୍ତି।
ହୁଁ ମତେ ଯେ ବହୁତ କାର୍ଯ୍ୟରେ ସାହାଯ୍ୟ କରନ୍ତି। ସବୁ କାର୍ଯ୍ୟରେ। ଆସନ୍ତୁ ଆମେ ଆଜି ଜଗନ୍ନାଥଙ୍କର ସ୍ନାନ ପୂର୍ଣ୍ଣିମା ବିଷୟରେ କିଛି କଥା ହେଇଯିବା।
ଆଜ୍ଞା ଆଜ୍ଞା କୁହନ୍ତୁ, ମୁଁ ତ ବେଶୀ କିଛି ଜାଣିନି ଏ ଜଗନ୍ନାଥଙ୍କ ବିଷୟରେ ଟିକେ ଯଦି ଆପଣ ମୋତେ ଜଣେଇବେ ତାହେଲେ ମୁଁ ବହୁତ ଖୁସି ହେବି।
ଆଜ୍ଞା, ଜ୍ୟେଷ୍ଠ ମାସର ପୂର୍ଣ୍ଣିମା ଦେବସ୍ନାନ ପୂର୍ଣ୍ଣିମା ଭାବେ ଏ ଆମେ ପାଳିଥାଉ, ଏହି ଦିନ ଶ୍ରୀମନ୍ଦିରରେ ଶ୍ରୀ ଜଗନ୍ନାଥ ବଳଭଦ୍ର ସୁଭଦ୍ରା ଓ ସୁଦର୍ଶନଙ୍କର ସ୍ନାନ ଉତ୍ସବ ପାଳନ କରାଯାଏ, ଶ୍ରୀମନ୍ଦିରର ବିଭିନ୍ନ ଉ ଉତ୍ସବରେ ଚଳନ୍ତି ପ୍ରତିମା ମାନେ ଯେ ଶ୍ରୀ ଜଗନ୍ନାଥଙ୍କ ପ୍ରତିନିଧି ରୂପେ ଯୋଗଦାନ କରିଥାନ୍ତି।
ଆଜ୍ଞା।
ଉଁ ବାହାର ବେଢାରେ ମନ୍ଦିରର ପୂର୍ବୋତର ଦିଗରେ ସ୍ନାନ ମଣ୍ଡପ ନିର୍ମିତ ହୋଇଛି। ଏହି ମଣ୍ଡପରେ ଦୀର୍ଘ ଦୈର୍ଘ୍ୟ ପ୍ରସ୍ଥ ଉଭୟ ପ ପଚସ୍ତରୀ ଫୁଟ।
ଆଜ୍ଞା।
ତାପରେ ମଣ୍ଡପ ଉପରକୁ ଯିବା ପାଇଁ ଉତ୍ତର ଦକ୍ଷିଣ ପାର୍ଶ୍ଵରେ ପାହାଚ ରହିଛି, ହୁଁ ତାପରେ ସ୍ନାନ ମଣ୍ଡପରେ ଶ୍ରୀଜୀଉଙ୍କୁ ଅ ସୁନା କୂଅ ନାମରେ ନାମିତ ଅଛି ସେଠି ଗୋଟେ କୂଅ ସେଇ କୂଅରୁ ଶହେ ଆଠ ଗରା ପାଣି ଆଣି, ସେଥିରେ ଚନ୍ଦନ କର୍ପୁର ଚୁଆ ପ୍ରଭୃତି ମିଶା ଯାଇଥାଏ, ଆଉ ମିଶାଇଲା ପରେ ଦିଅ ମାନେ ନୂଆ ଲୁଗା ପିନ୍ଧିଥାନ୍ତି, ଆଉ ମାଳ ଚୂଳ ବେଶରେ ସଜିତ ହୁଅନ୍ତି। ଗରା ବଡୁ ମାନେ ଉଁ ଅଧିବାସ ଜଳକୁ ସ୍ନାନ ମଣ୍ଡପରେ ଦେବାଦେବୀଙ୍କ ପାଇଁ ପୃଥକ କରନ୍ତି। ତିନି ଜଣ ପୂଜା ପଣ୍ଡା ଅଧିବାସ ଜଳକୁ ଷୋଡଶ ଉପଚାରରେ ପୂଜା କରିଥାନ୍ତି। ଶ୍ରୀ ଜଗନ୍ନାଥ କୁ ଉଁ ହଉଛି ପଇଁତିରିଶ କୁମ୍ଭ ଜଳରେ ବଳଭଦ୍ରଙ୍କୁ ତେତିଶ କୁମ୍ଭ ଜଳ ରେ, ସୁଭଦ୍ରାଙ୍କୁ ବାଇଶ କୁମ୍ଭ ଜଳରେ ଶ୍ରୀ ଦର୍ଶନଙ୍କୁ ଅଠର କୁମ୍ଭ ଜଳରେ ପୂଜା ପଣ୍ଡାଙ୍କ ଦ୍ଵାରା ସ୍ନାନ କରାଯାଇଥାଏ।
ଯାହା ହଉ ଦିଦି ଆପଣଙ୍କ ଠାରୁ ଶୁଣିକି ମତେ ବହୁତ ଭଲ ଲାଗିଲା, ମୁଁ ତ ଜାଣିନଥିଲି ଆପଣ ମତେ ଜଣେଇଲେ ମୁଁ ବହୁତ ଖୁସି ହେଲି। ଧନ୍ୟବାଦ ଦିଦି ବହୁତ ବହୁତ ଧନ୍ୟବାଦ।
ଆଜ୍ଞା। ଆପଣ ରଥଯାତ୍ରା ବିଷୟରେ କଣ ସବୁ ଜାଣନ୍ତି କହୁନାହାନ୍ତି?
ଆଜ୍ଞା ଦିଦି। ଆଉ ଦିଦି ଅଁ ମତେ ମତେ କୁହନ୍ତୁ ଦିଦି ଆ ଉ ଆପଣଙ୍କ ସବୁଠାରେ ପ୍ରସିଦ୍ଧ ସ୍ଥାନ କୋଉଟା ଅଛି?
ଆମର ଏଇ ଆଖପାଖରେ ସାଇ ମନ୍ଦିର, ଶିବ ମନ୍ଦିର ଆଉ ଜୋରନ୍ଦା ଗାଦି ବି ଅ ଅଛି ସେଠି ତ ବହୁତ ବଡ ଆକାର ଜୋରନ୍ଦା ଯାତ୍ରା ହେଇଥାଏ। ବିଶ୍ୱ ପ୍ରସିଦ୍ଧ ଜୋରନ୍ଦା ଯାତ୍ରା ବିଶ୍ଵ ପ୍ରସିଦ୍ଧ।
ଆଜ୍ଞା ଶୁଣିଛି ଦିଦି।
ଆଜ୍ଞା।
ଆଉ ଦିଦି ସେଇଟା ଆଁ କୋଉ ସମୟରେ ହୁଏ?
ହୁଁ ସେଇଟା ଶୀତ ଦିନେ ହୋଇଥାଏ ଅଗ୍ନି ଉଁ ଯୋଉ କୁହାଯାଏ ଏଁ କି ପୂର୍ଣ୍ଣିମା ହଁ ଅଗ୍ନିଉତ୍ସବରେ ସେଇ ପୁର୍ଣିମା ଟା ପଡେ ସେଇ ପୂର୍ଣ୍ଣିମା ଟା ପଡିଥାଏ ଆଉ।
ଦୀପା ଅଗିରା ପୂର୍ଣ୍ଣିମା ହଁ ଅଗିରା ପୂର୍ଣ୍ଣିମା ରେ ସେ ଦୀପାବଳି ର ପନ୍ଦର ଦିନ ପରେ ଅଗିରା ଦୀପାବଳି ଅମାବାସ୍ୟର ପନ୍ଦର ଦିନ ପରେ ସେଇ ପୂର୍ଣ୍ଣିମା ପଡିଥାଏ ସେ ପୂର୍ଣ୍ଣିମାରେ ଜୋରନ୍ଦା ମେଳା ହେଇଥାଏ ସେ ମେଳାଟି ହଉଛି ବିଶ୍ଵ ପ୍ରସିଦ୍ଧ ଆଉ ବିଭିନ୍ନ ପ୍ରକାର ଅ ଲୋକ ସେଇ ମେଳାକୁ ଆସି ଅଂଶ ଗ୍ରହଣ କରିଥାନ୍ତି ବିଭିନ୍ନ ଲୋକ ଅ ମହିମା ଗାଦି ରୂପରେ ସେଇ ବିଶ୍ଵ ପ୍ରସିଦ୍ଧ
ପଡେ
କଣ କହିଲେ?
ଆମ ଗ୍ରାମରେ ତ ବହୁ ମେଳା ଆମ ଗ୍ରାମରେ କହିବାକୁ ଗଲେ ପର୍ବ ରଜ, କୁମାର ପୂର୍ଣ୍ଣିମା ଆଉ ଗଣେଶ ପୂଜା ଲକ୍ଷ୍ମୀ ପୂଜା ଏ ସବୁ ବହୁତ ଧୁମଧାମରେ ପାଳନ କରାଯାଏ। କରାଯାଇଥାଏ।
ଗଣେଶ ପୂଜା କେମିତି ହୁଏ କଣ ସେଠାରେ ଏବେ ତ ଗଣେଶ ପୂଜା ଆସୁଛି?
ଗ ଗଣେଶ ପୂଜା ପ୍ରତି କ୍ଲବରେ ଉଁ କରନ୍ତି ମାନେ ପୁଅ ପିଲାମାନେ କରିଥାନ୍ତି ହଁ ହଁ ହଁ ସ୍କୁଲ ମାନଙ୍କରେ ଆମ ମୁଁ ଯାଏ ସ୍କୁଲ କୁ ଯାଏ ମୋ ଶାଶୁ ଅଛନ୍ତି ଉଁ ଶିକ୍ଷକ ଅଛନ୍ତି ମୁଁ ସେଇ ସ୍କୁଲକୁ ଯାଏ ପୁଷ ପୁଷ୍ପାଞ୍ଜଳି ଦବା ପାଇଁ ମୁଁ ଆଜି ଯାକେ ବିି ଠାକୁରଙ୍କୁ ସେମତି ଯେତେବେଳେ ଛୋଟବେଳେ ଯେମତି ମୁଁ ଠାକୁରଙ୍କୁ ପୂଜା କରୁ ସେମିତି ଏବେ ବି ମୁଁ ପୂଜା କରେ।
ଯାହା ହଉ ବହୁତ ଭଲ କାମ କରୁଛନ୍ତି। ମୁଁ ଆଜି ଖାଇଛି ଦହିବରା।
ଆପଣ କଣ ଖାଇଛନ୍ତି?
ଆ ମୁଁ ଆଜି ଦହିବରା ଦହିବରା ଖାଇଛି। ଅ ଗାଧୁଆବଳ ପାଇଁ ରୋଷେଇ ଚା ଚାଲିଛି ଆ ଅଣ୍ଡା ହଉଛି ଭାତ ଡାଲି ମଟ ତରକାରୀ। ଆଉ ଶାଗ ଭଜା ହେଇଛି ତ ମୁଁ ଖାଇନେବି। ଆଜି ଆମ ଥରେ ବର୍ଷା ହଉଛି।
ହଁ ନାଇଁ ଟିକେ କମିଛି ପାଗ ଟିକେ ପରିବର୍ତ୍ତନ ହେଇଛି। ନାଇଁ। ପରିବର୍ତ୍ତନ ଟିକେ ଅଛି ପାଗ ହଁ। ନାଇଁ ଖରା ପଡନି କିନ୍ତୁ ପାଗଟା ପରିବର୍ତ୍ତନ ହେଇଛି ବର୍ଷା ଟିକେ କମ
ହୁଁ।
ହଁ ଖରାବେେଳ ଖାଇବାଟା ଖାଇ ନାହିଁ ଘରକୁ କୋଉ ଦିନ ଆସିବେ ଆପଣ?
ୟା ଆଉ ଏଇନା ଆଉ
ଆପଣ ଘରକୁ କୋଉଦିନ ଆସିବେ? ଆପଣଙ୍କ ଘରକୁ କେବେ ଆସିବେ?
ଆଁ ଘରକୁ ମୁଁ ପନ୍ଦର ତାରିଖ ଦିନ ଘରକୁ ଯିବି ଅ ତାପରେ ଘରକୁ ଖୁସି ଗୋଟେ ଦିନ ରହିକି ତାପର ଦିନ ଅ ବୁଲାବୁଲି କରିବା ପାଇଁ
ହଁ।
ଆପଣ ତ କହୁଥିଲେ ଏବେ ଆସିଥିଲେ ବୋଲି ଆଉ କେବେ ଆସୁଛନ୍ତି ଘରକୁ?
କି ମୁଁ ମୋ ମୋ ବାପଘରକୁ?
ଆଜ୍ଞା।
ମୁଁ କଉଥିଲି ମୁଁ ଏବେ ତ ଯାଇନି ରଜ ଯାଇଥିଲି ଆଉ
ହୁଁହୁଁ।
ଆଜି କଣ ଆପଣଙ୍କ ମେଷରେ ଖାଇବା ଅଛି?
ଭାତ ଡାଲି ଅଣ୍ଡା। ଆ ପୋଟଳ ତରକାରୀ ଆଉ ଶାଗ ଭଜା ଏମତି ହେଇଛି ଆଉ।
ଆଛା।
ଆଜ୍ଞା ଆଉ ଆଉ ପୁଅଙ୍କ ଦେହ ଭଲ ଅଛି ନାଦି କହୁ ଥିଲେ ତାଙ୍କ ଦେହ ଭଲ ନାହିଁ ଥଣ୍ଡା ଜର ହେଇଥିଲା।
ଝିଅ ଦେହ ଭଲ ନଥିଲା ସେ ଭଲ ଅଛିବେ।
ଭରା ଭଲ ଅଛି ତ ଯାଆଉ ଔଷଧ ଖାଇଛନ୍ତି ନା।
ହଉ
ଆଜ୍ଞା ଦିଦି ଆଉ ହଁ ଆଉ ଦିଦି ଆପଣଙ୍କ ଦେହ?
ହଁ ମୋର ତ ଠିକ ଅଛି ମୋର ଟିକେ ବଢିଆ ଯାଇଥିଲା। ଏଇଏ ସାର୍ ଇଏ ସାର୍ ନୁହଁ। ବଢି ହେଲେ ସବୁବେଳେ ଗୋଡ ବଥା ହବ ଆଣ୍ଠୁ ଗଣ୍ଠି ବଥା ହବ। ହୁଣ୍ଡା ମେଡିସିନ୍
ହୁଁ।
ତିନି ମାସ ହବ ଖାଉଛି। ଡାକ୍ତରଙ୍କୁ ଦେଖେଇକି।
ଆଜ୍ଞା।
ଉ ଟିକେ କମିଲାଣି ଏବେ ନିଜେ ଟିକେ ସତର୍କ ରହିବାକୁ ପଡିବ। ଯେଉତୁ ଆମେ ମା ଗୃହିଣୀ। ତେଣୁ କରି ଆମକୁ ସବୁତ୍ରୁ ଦେ ସତର୍କ ଦିଏ ତ ସତର୍କ ରହିଲେ ବି। ହୁଁ ଛୁଆଙ୍କ ଦେହ ହଉ ମୋ ଦେହ ହଉ କି ଘର ପରିବାରର ଯେକୌଣସି ଲୋକଙ୍କର
ହ
ଯାହେଲେ ଟିକେ ଟିକେ କଣ ହେଇଯାଏ ହେଇଯାଉଛି।
ନିହା ଏ ହେଲେ ବି ଆପଣଙ୍କୁ ସମସ୍ତଙ୍କ ଦାୟିତ୍ଵ ନଉଥିବେ। ନିଜର ଦାୟିତ୍ବ ନଉନ। ଭୁଲି ଯାଇଥିବେ ଆପଣ ଆପଣଙ୍କ ଦାୟିତ୍ଵ ନିଅନ୍ତୁ। ହଁ ନିହାତି ଯେତେବେଳେ ଗୋଟେ ସେଇଟା ହଉଛି ଗୋଟେ ମା ର କର୍ତ୍ତବ୍ୟ।
ତା ଛୁଆ ପିଲା ସମସ୍ତଙ୍କୁ ଦେଖିବ ପରେ। ଯାହା କରିବି।
ସେ ଟିକେ ଭୋଜିଟେ। ଟ ଆପଣଙ୍କ ଯତ୍ନ ନିଅନ୍ତୁ ଆ ସୁସ୍ଥ ରୁହନ୍ତୁ। ଔଷଧ ଖାଆ ଆଜ୍ଞା ଆଜ୍ଞା। ଆଉ ଦିଦି ଆଜି ପଡେ ଯିବେ ବୁଲିବା ପାଇଁ।
ଆପଣଙ୍କ। ନାଇଁ ଆଜି ବର୍ଷା ଟିକେ ଛାଡିଛି ତ। ଏବେ ଘରେ ଅଛି ଟିକ ଆଜି ପଢାପଢି କରିବି।
ହୁଁ ହୁଁ।
ହଁ କଣ କୁହନ୍ତୁ।
ହ ଯଦି ଉଁ। ଟିକେ ଦିଦି ଟିକେ ଆମର ମୁଁ କଣ ଆସି ମୁଁ ଟିକେ ଅ। ଅଛି ତ ବାହାରେ ଏଇଠି ତ କିଏ ଜଣେ ଆସିଛନ୍ତି ଘରକୁ। ତ ମତେ ଡାକୁଛନ୍ତି ମୁଁ ଟିକେ ଯାଏ ତାଙ୍କୁ ଟିକେ ପ୍ରଣାମ ହେଇ। ଯେ କିଏ ଜଣେ ଭଦ୍ରଲୋକ ଆସିଛନ୍ତି ତ ମୁଁ ଯେତେବେଳେ। ଫାଙ୍କା ହେବି ଆପଣଙ୍କୁ କଲ୍ କରିବି।
ହଉ ଆମେ ଭଲସେ କଥା ହେବା ଆଉ। ଆଜ୍ଞା ଧନ୍ୟବାଦ ଭଉଣୀ ଆ ସହିତ କଥା ହେଇକି ବହୁତ ଭଲ ଲାଗିଲା।